ହାଲୋ ଜୟ ଜଗନ୍ନାଥ।
ଜୟ ଜଗନେ
ଶୁଭ ସକାଳ। ଏଇ ରୋଷେଇ କରୁଚି ଆଉ।
ଉଁ ହୁଁ। ଆଜି କଣ ରୋଷେଇ ମାଛ ଆଉ ଚିକେନ ତରକାରୀ।
ଭାତ ଚିକେନ ତରକାରୀ ନୁହଁ ସେ ଯୋଉ ଆମର ମାଉସୀର ଅଣୁସୁଧିଆ ହେଇଛି ତ।
ଓହୋ।
ହଁ ସେ ତାଙ୍କ ଘରକୁ ଦବା ପାଇଁ ରୋଷେଇ କରୁଛି ସକାଳେ ଆଉ। ଆସିବେ ଖାଇବା ପାଇଁ ଭାଇର ମାମୁଁଙ୍କର।
ହଁ ଘରକୁ ଯିବେ।
କଣ କହିଲ ନା ସେ। ହଁ ସେ ଘରକୁ ଆସିବେ। ସେଇପାଇଁ ରୋଷେଇ ଚାଲିଛି ଆଉ। ନା ବେଶ କେ ହବ ସେମାନେ ଆଣିଷୁ। ମାଛ ବାପ ଆଣିଛନ୍ତି ବଚା ମାଛ ଜାଣିଛ। ସେ ବଚା ମାଛ ଆଣିଛନ୍ତି ଆଉ। ମୁଁ ଚିକେନ ଆଣିଛି ଡାଲି
ହଁଜି ସ ରବିିବ ତା କଡ ବୁଲାବୁଲି
ବୁଲାବୁଲି କଣ ଏଇ ତ ଦେଖୁଛ ସକାଳୁ। କରଚି ଆଉ ରୋଷେଇ ଆଉ ତୁ ଯୋଟା ଲଗାନି।
ଦେହ ଭଲ ଅଛି?
ଆଜି ଟିକେ ଜଲଦି ଉଠି ପଡିଛି ତ, ମୁଣ୍ଡ ଟା ବିନ୍ଧା ହଉଛି କମ୍ପ୍ଲିଟ ହେଇନି ନିଦମର।
ଆଉ ଆସିବି ହଁ, ଯା ରେସ୍ ନେଇକି ନହେଲେ ପଳଉନ।
ତ କଣ କରଛ ମତେ ଟିକେ କିହିବୁନି? ତୁ ତଜାଣି ବୁଝେ ଆଳୁ ଆଣିଦେମି? ତୁ ସେ ଭାତ ଆଣଛୁ ବୋଲି ହ୍ୟାଲୋ।
ହୁଁ।
ହଁ ଆ କୁହ?
ଆଜି କୁଆଡେ କାମକୁ ଯିବା ନା ଘରେ ନା କୁଆଡେ?
କାମ କୋଉଠି ମୁଁ କରିୁଛି କି? କାମ ତ କୋଉଠି କରୁନି।
ସେ ଘର କାମ।
କି ଘର କାମ ହେଇ ସକାଳୁ ତ ଦେଖୁଛୁ କରୁଛି ଆଉ। ସକାଳୁ ହେଇ ଉଠିକି କରୁଛି ଟିକେ ଭଲ ଲାଗୁନି ତ ଦେହଟା।
ଗାଧୁଆ ପାଧୁ ଆ ସାରିଲାଣି ନାଁ ସରିନି।
ନାଁ ଗାଧୁଆ ସରିନି। ଚିକେନ ଟା ରାନ୍ଧିକ ଆଇଁଷ ଟା ରାନ୍ଧିିକି ଗାଧୋଇେଇିବି ଆଉ। ତମର ଦେହ ଭଲ ଅଛି।
ହଁ। ରାତି ସାରା ପା ଜର
ଏ‌ହେ। ଦେହର ଯତ୍ନ ନିଅ।
ହଁ।
ଆଉ କଣ କୁହ? କିଛି ରଜ ରଜ ତମର କଣ କେମିତି ଗଲା?
ହଁ ସେମତି ଆଉ ଏତେ ଭଲ ନୁହଁ ଏତେ ଖରାପ ନୁହଁ। ଦିଟ ଦି ଦିନ ଆଗ ପରି ତ ନୁହଁ ଆଉ।
ହୁଁ, ହୁଁ। ବୁଝିଲି ବୁଝିଲି। ଆଗରୁ ଯେମିତି ରଜ ହଉଥିଲା। ସେମିତି ଆଉ ନାହିଁ। ଆଗରୁ କେତେ ବୁଲାବୁଲି ସମସ୍ତେ ମାନେ ଖେଳ କୁଦ କେତେ ଖୁସି ମଜା କରୁଥିଲେ। ଏବେ କିନ୍ତୁ ସେଉଡା ଆଉ ନାହିଁ।
ଝଇଲି ଝାଉଁ।
ଉ କିଏ କିଏ ଯାଇଚ?
ବଡ଼ ନାନିର ମୋର।
ଅ ହୋ ସେ ଘର ପାଖରେ ନା କଣ? ମେଡିକାଲରେ।
ଏଇଟା ଏଇଟା ଆସିନାହାନ୍ତି ଆସିବେଦେବେ କରିବି ଯିବେ ଆଉ।
ବଡ଼ ନାନୀଙ୍କ ବାହା ହେଇନାହାନ୍ତି?
ହଁ ଆମେ ଚାରି ଭଉଣୀ। ଦି ଭଉଣୀ ବାହା ହେଇଛନ୍ତି, ଆଉଦି ଭଉଣୀ ଅଛୁ ଆଉ।
ଓହୋ ତମେ ସବା ସାନ ନା? ସାନମାନାନଙ୍କର ଟିକେ ଉତ୍ପତ୍ତିଆ ବହୁତ ନା?
ତମେ ସାନ ନା ବଡ?
ମୁ ବି ସେଇ ସାନ।
ତମେତ ଭତ୍ପାତ ନୁହଁ ବଡ଼ଟି ବେଶୀ ଉତ୍‌ପାତ
ଯାହା କୁଅ ମୁହଁରେ କହିଦିଅ, ଯାହା କୁଅ ମୁହଁରେ କହିଦିଅ।
ହଁ ଏଇଟା ତ ସାନ ମାନଙ୍କର ସିଅ ସିଏ କାହାକୁ ଡରନ୍ତିନି।
ସମସ୍ତଙ୍କ ପାଖରେ ସେ ଅପଡ଼ ହୋଇ ରୁଅନ୍ତି।
ହଁ--ଏଇଟା ସତ କଥା
ନାଇଁ ଯିଏ ନିଜର ଭାବୁଥିବ ସେ ଏ ତାକୁ ଆକ୍ସେପ୍ଟ କରିବ
ସାନ ମାନଙ୍କର ଜିବନୀ ବିଷୟରେ ତାଙ୍କୁ କିଏ ଘରେ ବି ଭଲ ପାଆନ୍ତିନି। ନା ଭଲ ପାଆନ୍ତି, ସାନ ମାନଙ୍କୁ ଅଧିକ ଘରେ ଭଲ ପାଆନ୍ତି, ସେ ଯାହା କୁହ୍ନ୍ତି ଘରେ ସେଇଆ କରନ୍ତି। ହେଲେ ଟିକେ କିନ୍ତୁ ମୁଁ ତୋଡ ଜବାବ ଦେଇ ଦିଅନ୍ତି ବୋଲି ସାନମାନେ ସେଇପାଇଁ ସେମାନେ ଖରାପ ଆଉ
ସେଇଆ।
ଆଜିକାଲି ଲୋକ ବି ଓଲଗା ସିଏ ଭାବୁଚ଼ନ୍ତି ଆମେ କହିବୁ ତମେ ଖାଲି ଚୁପ୍ ରୁହ। ଖୁଡି ଆମେ ତମର ଖାଇଛୁ ନାଇଚୁ କୋଉନ।
ସେବା କହିଯା କୁହନ୍ତି ବୋଲି ହୁଁ କିଛି ମୁଁ କହୁନି।
ମରିଗଲି ମୁଁ
ତମ ବାଇରେ କି କି ଗଛ ଲଗା ହେଇଛି?
ବାଡିରେ, ବାଡିରେ ନା ବିଲରେ? ଆମ ବାଡି। ହଁ, ବିଲ ଅଛି ବାଡି ବି ଅଛି। ବାଡିରେ ଅଛି ଲେମ୍ବୁ ଗଛ
ହୁଁ
ଲେମ୍ବୁ ଗଛ ଅଛି, ଆଉ ସୁୁଜୁନା ଗଛ ଅଛି। ଆଉ ଶାଗ ଲଗା ହେଇଛି ଆଉ ଆଉ କଣ। ଲଙ୍କା ଗଛ ଲଗା ହେଇଚି। ଆଉ ବିଲରେ ଆମର ପୋଟଳ ଲଗା ହେଇଛି, କାକୁଡି ବାଇଅଣ କଲରା
ସେଇଟା ନିଜ ଘର ପାଇଁ ନା ବିକିବା ପାଇଁ ବି ହଉଛି।
ବିକିଆ ପାଇଁ ନା ବିଲରେ ଯଉଡ଼ା ହୁଁ।
କିଏ ବାପା ବୁଝୁଛନ୍ତି
ହଁ ସେ ବାପା ତାଙ୍କର ବୁଝୁଛନ୍ତି।
ଓ ହୋ। ଘର ପାଇଁ ସେଇଠୁ ଆଣିକି ଖାଇଦିଅ ନା କଣ?
ହଁ ସେମତି ବାପା ଧର ଆଣିଲେ ସକାଳୁ ତୋଳିକି ସେଇଥିରୁ ଦିଟା ସେ ରଖିଦିଅନ୍ତି ଏଇଭଳିଆ ଆଉ। ଏମତି ସବୁ ଆଉ। ତୋମର କଣ କେମତି?
ନା ଆମର ବାଡିରେ ଖାଲି ଲଗା ହେଇଛି। ହଁ ମା ସୁଜୁନା ଗଛ ଲଗେଇଛି। କଦଳୀ ଗଛ ଅଛି। ଆଉ ଫୁଲ ଗଛ ଏଇଆ।
ଯା ହଉ ତୋମର ସେପଟେ ଲଗେଇ ଦଉଛନ୍ତି ଗଛ। ଆମର ବି ଏପଟେ ଫୁଲ ଗଛ ଲଗା ହୁଏ, ଗେଣ୍ଡୁ ଗଛ ଆମର ଏପଟେ ବହୁତ ହୁଏ। ମାନେ ଏ, ଉଁ, ଦେଖିବ ମାନେ ତୋମେ ତ ଛାଡ ଏପଟେ ଆସିନ। ମୋ ଦିଦି ଯାଇ ସେଠି ଭିଡିଓ କରେ। ସେପଟେ ଗେଣ୍ଡୁ ଗଛ ବହୁତ ମାନେ ଲଗାନ୍ତି।
ଚାଷ କରନ୍ତି?
ହୁଁ ଚାଷ କରନ୍ତି, ଫଟୋ ଉଠେଇବାକୁ ବହୁତ ବଢିଆ ମାନେ ଏପଟେ।
ଭଲ ଲାଗିବ ତ, ଏ ଯୋଉ ଗୁରୁବାର ବଳକୁ ତି ତୋମର ଆମର ଏପଟେ କିଣା ହୁଏ।
ଆମର ଗୁରୁବାର ମୋ ବାପା ବିଲରେ ସମସ୍ତଙ୍କ ବିଲରେ ଲାଗିଥିବ ଗେଣ୍ଡୁ ଗଛ। ସେ ପୁରା ପୁରା ମେଞ୍ଚା ମେଞ୍ଚା ଲାଗିଥିବ। ତୋମେ ଆଣିକି ଆରାମସେ ମାଳ ଠି ଠାକୁରଙ୍କୁ ଦେଇପାରିବ। ମନ୍ଦିରରେ ବି ମାଳ ଦେଇପାରିବ, ପୂଜା ବି କରିପାରିବ। ମେଞ୍ଚେ ପାଛିଏ ପାଛିଏ ପୁରା ଖାଲି ଉଁ, ଗେଣ୍ଡୁ ଫୁଲ।
ଯା ହଉ। ଏପଟେ ସେ ସବୁ ଜିନିଷ ସ୍ୱପ୍ନ। ଯାହା ହବ କିଣିବ।
ଏଇପଟେ ତୋମ ସହିତ କଥା ହଉକ ମୋ ଚା ଉତରିଗଲା। ମୋ ବୋଉ ଆସିଲେ ଭରା ଗାଳି କରିବ।
ହୁଁ, ହୁଁ।
ହୁଁ। ଆହା।
ଜଲଦି ଜଲଦି ଉଁ, କ୍ଲିନ୍ କରଦିଅ, ସଫା କରଦିଅ। ଚୋରି ଯେନ୍ ଧରା ନ ପଡୁ।
ନାଇ ସିଏ ତାର ଗାଳି କଲେ କରିବ ଶୁଣିଦବା ଆଉ, ମା ମାନଙ୍କର ତ ଗାଳି ଆଉ।
ହଁ ମା ମାଡ କୁଆପାଡ।
ହଁ ମା ମାନଙ୍କ ଗାଳି ଯଦି ନ ଶୁଣିବୁ ଦିନ ଆରମ୍ଭ ହବନି। ବାପା ମାଡରେ ବି ରାଇଜ ଛାଡେନି ମୁଁ, ମୋ ବାପା ମାରି ନାହାନ୍ତିି କେବେ।
ମା ମା ତ ସବୁବେଳ ଶୁଣନ୍ତି ତାଙ୍କର କଣ।
ମା ମୋର ମୋତେ ମାରିନି ଏତେ। ମୋତେ ମାରିଛି ମୋ ମାଉସୀ ଯେ। ସେଇ ମୋତେ ଗୋଡେଇ ପୁଡେଇକି ସବୁଥିରେ ବାଡେଇଛି। କୋଉଥିରେ ବାଡେଇନି ବୋଲି କହିବୁନୁ।
ମାଉ ଓ ହଁ ମାଉସୀ ଘରେ ପା କହୁଥୁଲ ଛୋଟବେଳେ ଥିଲା ନା।
କଣ କହିଲ?
ମୁଁ କହିଲି ମାଉସୀ ଘରେ ଏ କହୁଥିଲ ପା ଛୋଟବେଳୁ ଥିଲନା କଣ?
ହୁଁ, ମାଉସୀ ଘରେ ହିଁ ମୋ ଛୋଟ ବଳୁ ବଡ ହେଇଛି। ଦି ବର୍ଷ ର ହେଇଥିଲି ମାଉସୀ ଘରେ ହିଁ ଯାଇକି ରହିଛି।
ବେଶୀ ସ୍ମୃତି ସେଇଠି ଥିବ।
ସବୁ ତ ସେଇଠି, ଆଉ ବେଶୀ କଣ। ଗାଁ ରେ କେବଳ ଏଇ ଯୋଉ ରଜ ଛୁଟିରେ ମୁଁ ଆସେ।
ଦଶହରା ଛୁଟି।
ନା ସେଥିରେ ଆସିନି।
ହଉ ଯା ତମେ କାମ କରିଦିଅ କାମ କରିଦଅ।
ହଉ।